ଜଗନ୍ନାଥ।
ଜୟ ଜଗନ୍ନାଥ ଭାଇ, କଣ ଖବର?
ହଁ ଭାଇ, ଭଲ ଅଛି ଭାଇ ଆଜ୍ଞା ଭାଇ ଭଲ ଅଛି ଆପଣ କେମିତି ଅଛନ୍ତି?
ମୁଁ ବି ଭଲ ଅଛି, କଲ୍ ଆସିଲା ଲାଗିଲା?
ଆଜ୍ଞା ଆଜ୍ଞା ସେ ବେଳେ ବେଳେ ଏମତି ଟିକେ ଦେଖଉଛି ତ ପୋବ୍ଲେମ ଦେଖଉଛି ତ ସେ ପ୍ରାୟ ଟାଇମ୍ ସେମିତି ହଉଛି ଏବେ। ସର୍ଭର୍ ଇସ୍ୟୁ ରହୁଛି ବୋଧେ ଆଉ, ଆଉ କଣ କରୁଛନ୍ତି ଆପଣ?
ମୁଁ ଏ ଅଛି ଡ୍ୟୁଟିରେ ବର୍ତ୍ତମାନ ଅଛି।
ଆଚ୍ଛା ରାତିରେ, ମାନେ ଆପଣ କଣ କାମ କରନ୍ତି କି?
ମୋର ନାଇଟ୍ ସିଫ୍ଟ ଇ-ଇ ଅଛି ତ ମୁଁ ଏଇ ଯୋଉ ହଁ ଗୋଟେ ଆମର ଗୋଟେ ପ୍ରାଇଭେଟ୍ କାରଖାନା ଅଛି ଜିନ୍ଦଲ ଷ୍ଟିଲର।
ଆଜ୍ଞା ଆଜ୍ଞା, ଆଜ୍ଞା ଆଜ୍ଞା।
ତମେ କଣ ଏତେ ରାତିରେ ଶୋଇନା?
ଆ-ଆ ମୋର ତ ସଇଲା ଡ୍ୟୁଟି ସଇଲା ଆଠଟାରେ, ଆସିକି ରୋଷେଇ କରି ଖାଇକି ଜଷ୍ଟ ଶୋଇବାକୁ ଆସିଲି। ତ ଉଁ-ଉଁ-ଉଁ କିଛିଟା କାମ ଥିଲା ମୁଁ କହିଲି ଟିକେ ଭାଇ ଦେଖିଲି ଭାଇର। ହଁ ଅନଲାଇନ୍ ଅଛନ୍ତି।
ଆଚ୍ଛା ଆଚ୍ଛା ଭଲ କରିଛ। ଆଠଟା ବେଳେ ଡ୍ୟୁଟି ଥିଲା ମାନେ କଣ ବାର ଘଣ୍ଟିଆ ଡ୍ୟୁଟି କି?
ନାଇଁ ନାଇଁ, ଆମର ସେକେଣ୍ଡ ସିଫ୍ଟ୍ ହଉଛି ଦିନ ବାରଟାରୁ ରାତି ଆଠଟା।
ଓହୋଃ ଆମେ ଦିଟାରୁ ଦଶଟା ଜାଗାରେ ବାରଟାରୁ ଆଠଟା ଅଛି ନା?
ଆଜ୍ଞା ଆଜ୍ଞା ଆମର ସକାଳ ଆଠ ରୁ ଦିନ ଚାରିଟା ଯାକେ ଗୋଟେ ଦିନ ବାରଟା ରୁ ରାତି ଆଠଟା ଯାଏଁ ଗୋଟେ ରହୁଛି। ହସ୍ପିଟାଲ ନା ତ ସେଥିପାଇଁ କି ଏ ନାଇଟ୍ ଯାହାର ତ ସେଇଟା ତ ପେସେଣ୍ଟ ଯଦି ଥିବେ ଡକ୍ଟର ଯଦି ଥିବେ ଆଉ ତ ଛାଡ଼ିକି ଆସିପାରିବେନି ଆଉ କିନ୍ତୁ ଫାଷ୍ଟ ସିଫ୍ଟ ଆମେ ସେକେଣ୍ଡ ସିଫ୍ଟ। ସେ ପିଲା ଯାଇଁ ପହଞ୍ଚିଯାଇଥିବ ତ ସେତେବେଳେ ତାର ଚାରିଟା ମାନେ ଚାରି ଟା ବେଳେ ସେ ବାହାରି ପଳେଇବ। ତାର କିଛି ଅସୁିଧା ନାହିଁ କିନ୍ତୁ ଏ ଶିଫ୍ଟ ରେ ପର୍ଯ୍ୟନ୍ତ କାମ ନ ସରିଛି ତମେ କ୍ଲୋଜିଂ କରିକି ଆସିପାରିବନି।
ଆଚ୍ଛା ଆଛା ବୁଝିଲି ବୁଝିଲି ହସ୍ପିଟାଲ ସେକ୍ଟର ତ ସେମିତି ହବ।
କି ଆଜ୍ଞା।
ଆଉ କୋଉଠି କାମ କୋଉଠି?
ଆ ମୁଁ ଏବେ ଭୁବନେଶ୍ୱରରେ ଅଛି ଆପଣ କୋଉଠି ଅଛନ୍ତି?
ମୁଁ ଯାଜପୁରରେ।
ଆଚ୍ଛା ଘର ଆପଣଙ୍କର ଯାଜପୁର ନା ଘର କୋଉ ଜାଗା।
ହଁ ଘର ଘର ବି ଯାଜପୁର।
ଆଛା ଆଛା ଆଉ କଣ ଖିଆପିଆ କଣ ହେଇଛି ଆଜି?
ଖିଆପିଆ ଖାଇବା ପିଇବା ଆକ୍ଚୁଆଲି ଆଜି ମ ଭାତ ହେଇଥିଲା ଆଉ ଯୋଉ ଆମର ଇଏ ନୁହଁ ଆମର କଣ କହିଲ ଚଣା
ଆଜ୍ଞା କାବୁଲିଚଣା।
ଚଣା ହଁ ବଡ ଚଣା ଟା ଛୋଟ ନୁହଁ।
ହଁ। କାବୁଲି ଚଣା ତାକୁ କହନ୍ତି।
ହଁ ତାପରେ ନା ମ କାବୁଲି ଚଣା ଯୋଉଟା ଛୋଟ ଛୋଟ ଗୁଡା ସୋଲା ଗୁଡା।
ନାଇଁ ଆମ ଆମ ଏପଟେ ସେ ସୋଲାକୁୁ କୁହନ୍ତି ଛୋଟ ଚଣା କହନ୍ତି ମାନେ ଖାଲି ସୋଲା କହନ୍ତି ଆଉ ବଡ଼ ଯୋଉ ଚଣା ଜୋଟା ତାକୁ କାବୁଲି ଚଣା କହନ୍ତି।
ଓ ଯୋଉ ଛୋଲେ ଭଟୁରେ ଯୋଉ କୁହନ୍ତି ସେ ସେଇଟା ହଁ ହଁ ହଁ। ଓହୋ ସେଇଟା ହେଇଥିଲା ଆଉ ଆମର ଡାଲି ହୋଇଥିଲା ଆଉ ଭଜା ଦିଟା ହେଇଥିଲା ଆଉ।
ଆଜ୍ଞା ଆଜ୍ଞା ଘରେ ସବୁ କିଏ କିଏ ଅଛନ୍ତି ଆପଣଙ୍କର? ଭାଇ ବର୍ଷା କଥା କୁହନା ସକାଳ ଠାରୁ ସେମିତି ଲାଗି ରହିଛି। ମାନେ ଏତେ ଇଏ ଲାଗୁଛି ଯେ ଖରା ଟିକେ ହେଲେ ଭଲ ଲାଗନ୍ତା ବର୍ଷା ହେଲା ମାନେ ପୁରା ମାନ୍ଦଳା ମାନ୍ଦଳା ଲାଗୁଛି।
ପ୍ରବଳ ମାନ୍ଦାଳିଆ ତ ଏବେ ଏବେ ବର୍ଷା ଛାଡି ଯାଇଥିଲା ଏବେ ଦେଖୁନ ପ୍ରବଳ ବର୍ଷା ଆରମ୍ଭ ହେଇଗଲା ଏଠି ଆମର।
ନାଇଁ ଆମ ବୋଧେ ଏଠି ବୋଧେ ଦି ଘଣ୍ଟା ଖଣ୍ଡେ ବର୍ଷା ଛାଡିଛି ଚାରିଟା ବେଳେ। ସେମିତି ଚାଲିଛି ବର୍ଷା ଆଉ ସକାଳୁ ତ ପୁରା ବହୁତ ଜୋର ହଉଥିଲା। ସେ ହବ ଆ ଦଶ ତାରିଖ
ଧୀରେ ଧୀରେ ହଉଛି ଅଳ୍ପ ଝିପି ଝିପି ହଉଛି କିନ୍ତୁ ଲଗାତାର ରହୁଛି ପୁରା।
ହୁଁ। ତାପରେ ବର୍ଷା ହବା ଦରକାର ବି ଏ ସମୟରେ କାହିଁକି ନା ଚାଷ କାମ ହବ ନା ତେଣୁ ବିଲ ହେରିକା ପାଣି ହେଲେ ବି ଆଜ୍ଞା।
ବର୍ଷା ଯେତିକି ଚାଷ ପାଇଁ ବର୍ତ୍ତମାନ ଚାଷ ପାଇଁ ଯେତିକି ଦରକାର ବର୍ଷା ଠିକ ଅଛି। ଯଦି ଅଧିକ ବର୍ଷା ହେଲା ପୁଣି ଅସୁବିଧା।
ହଁ ତଳି ଫଳି ସବୁ ବୁଡିଯିବ ପଚିଯିବ। ହଁ ଚାଷୀମାନେ ହଇରାଣ ହେବେ।
ହଁ ଯେତିକି ବର୍ଷା ହେଲାଣି ବର୍ତ୍ତମାନ ପାଇଁ ଠିକ ଅଛି। ଅଧିକ ହେଲା ମାନେ ଅସୁବିଧା।
ମାନେ କଥାରେ ଅଛି ଆ ଯେ ଗୋ ଚଷା ହୁଡ଼ିଲେ ବରସେ ଗୋପାଳ ଦିନକ, ହାଟୁଆ ହୁଡ଼ିଏ ପାଳିଏ ଏହା ମନେ ରଖ। ମାନେ ଯଦି ଚଷା ପୁଅ ଗୋଟେ ବର୍ଷ ବର୍ଷକ ପଡିବ ହାଟୁଆ ଯଦି ଗୋଟେ ପାଳିକି ନ ଗଲା, ତାହାଲେ ଗୋଟେ ପାଳି। ଗୋପାଳ ଯଦି ନଗଲା ଗୋଠୁକୁ, ତାର ଗୋଟେ ଦିନ। ଏଣୁ ବର୍ଷକର ଆହାର ନା ଆଜ୍ଞା।
ଗପରେ ଏଇଆ ଆଉ ନା।
ଆଜ୍ଞା ଘରେ ସବୁ କିଏ କିଏ ଅଛନ୍ତି?
ଘରେ ମୋ ବୋଉ ଅଛି। ମିସେସ ଅଛି, ଆଉ ସାନ ଭାଇ ଦିଲ୍ଲୀରେ ଆଉ।
ଆଜ୍ଞା ଆଉ ପୁଅ ଝିଅ?
ନାଇଁ ନାଇଁ ମୋର ଏଇ ରିସେଣ୍ଟ ବାହାଘର ହେଇ
ଆଚ୍ଛା ଆଚ୍ଛା। ନାଇଁ ଆମର ତ କାଲି ଛୁଟି ଛୁଟି ତ ନାହିଁ, କାହିଁକି ନା ଆମର ୱିକ୍ ଅଫ ଗୋଟେ ଲେଖା ମିଳିଯାଏ। ତ ଯେହେତୁ ମୁଁ ଘରେ ଟିକେ କାମ ଥିଲା, ଦି ଦିନ ପାଇଁ ଛୁଟି ନେଇ ପଳେଇଥିଲି। ତ ସାର ପିଲାଟା ଦି ଦିନ ଫୁଲ୍ ଫୁଲ୍ ଟାଇମ କରିଛି, ମୋ ମୋ ଡିୟୁଟି ବି ସେ କରିଛି। ତ ସେଥିପାଇଁ ମୋ ୱିକ ଅଫ ବି ମୁଁ ତାକୁ ଦେଇଦେଇଛି। ତାର ସେ ଗୁରୁବାର ଛୁଟି ବି ନେଇଥିଲା। ମୁଁ ତାକୁ କହିଲି, ରବିବାରଟା ଏମିତିରେ ବି ଦିଟା ଯାକ ଖୋଲା ରହୁଛି ତୋର ବନ୍ଦ ହେଇଯାଉଛି। ଆଉ ପେସେଣ୍ଟ ବି ତ ଆସନ୍ତିନି ରବିବାର, ଆଉ ତମେ ଗୋ ରବିବାର ପଳେଇ ରହିଯାଅ ଘରେ ରେଷ୍ଟ ନେଇଯାଅ, ତ ମୁଁ କରିବି ଯାଇକି ଆଉ। କାରଣ ମୁଁ ଏଇଠି ରହୁଛି ନା, ସେ ଝିଅ ପିଲା ସେ ଆସୁଛନ୍ତି ଟିକେ ଦୂରରୁ ଆସୁଛନ୍ତି। ଆଉ ଯଦି ଆମେ ତାଙ୍କୁ, ତାଙ୍କ ଘର ଯାଇ ବାଲେଶ୍ଵର। କିନ୍ତୁ ସେଇଠି ରହୁଛନ୍ତି ପାହାଳ କତିରେ ରହୁଛନ୍ତି। ତ ସେ ସେଇଠୁ ଯିବା ଆସି କରୁଛନ୍ତି, ଆଉ ତେଣୁକରି ତାଙ୍କୁ ଯଦି ଆମ ସେତେବେଳେ ଦେଖି ଆମ ଭିତରେ ଯଦି କୋଡିନେସନ ନ ରହିବ ଠିକ ସେ, ତେଣୁ ହଇରାଣ ହବା କଥା।
ନା- ନା ଠିକ କଥା ନା, ତମର ଯେମିତି ଆମର ବି ସେମିତି। ମୋର କାମ ପଇଲେ ମୁଁ ଯେତେବେଳେ ସେ ନେଇଯିବି, ଆଉ ଯିଏ କରିଦବ ପୁଣି ତା ଇଏବେଳେ ମୁଁ କରିଦେବି, ଏଇଭଳିଆ ସବୁଆଡେ ଚାଲିଛି।
ହଁ ସେଇଟା ରହିବା ବି ଭଲ, କାହିଁକିନା ସେମିତି ନ ରହିଲେ ଗୋଟେ ହଁ ସେଇ ତ ଜିନିଷ
ଆଉ ତମର ଘରେ କିଏ କିଏ ସବୁ ଅଛନ୍ତି?
ଆମ ଘରେ ବାପା, ବୋଉ, ମୁଁ ଆଉ ସାନ ଭାଇ ଆଉ।
ବାହାଘର ହେଇନି?
ନା ନା ବାହାଘର ହେଇନି, ବୟସ ଅଛି ଆହୁରି ବାହାହେବା ପାଇଁ କି। ମାତ୍ର ସତେଇଶୀ ବର୍ଷ ମତେ ହେଲା।
ଏ ଭାଇ ସତେଇଶି ବର୍ଷ ମାନେ ତ, ବାହା ହେଇଯିବା କଥା। ଆମେ ସିନା ଲେଟ କଲୁ। ମୁଁ ଏବେ ମତେ ବତିସି।
ଆଜ୍ଞା ହଁ ତିରିଶଟା ଠିକ ଅଛି, ତିରିଶ ବତିଶରେ ହିଁ ଚଳିବ କାଇଁନା ସତେଇଶି
ନାଁ- ନାଁ ବତିଶ ଲେ ଟ୍ ବତିଶି ଲେଟ୍ ତିରିଶ କ୍ରସ୍ କଲା ମାନେ, ଲେଟ ସେଟା ହଁ- ହଁ।
ନାଇଁ ଆମ ମୁଁ ଦେଖିଛି, ମୋ ଭାଇମାନେ ବି ସେ ତିରିଶରେ ହିଁ ବାହା ହେଇଛନ୍ତି। ଅଠେଇଶ ତିରିଶରେ ବାହା ହେଇଛନ୍ତି। ଆଉ
ନାଁ - ନାଁ ବାହାଘର ଯୋଗ୍ୟ ଆକ୍ଚୁଆଲି ଠିକ ବୟସଟା ହଉଛି ସତେଇଶି ପୂର୍ବରୁ ବାହାରିଯିବୁ, ପଚିଶ ସତେଇଶିଟା ଠିକ ସତେଇଶିଟା ପରଫେକ୍ଟ।
ହଁ ସେଇଟା ସତ କଥା।
ଆ ସବୁ ଜିନିଷଟା ଯୋଉ, ଜିନିଷଟା ଯୋଉ ଟାଇମରେ ହବା କଥା ସେଇ ଟାଇମରେ ହେଲେ ଭଲ ଲେଟ ହେଲେ ମାନେ ଭଲ ନୁହଁ।
ସେଇଟା ତ ଠିକ କିନ୍ତୁ, ମେନ୍ କଥା ହଉଛି ଅ ବାହାଘର ତ ନୁହେଁ ଏଇଟା ଗୋଟେ କଣ କହିଲ, ମାନେ ମାନେ କହିବାକୁ ଗଲେ ମାନେ ବୁହାଘର। ବାହାଘର ମାନେ ସେ କେତେ କେତେ ଟଙ୍କା ଉଡିବ, କେତେ ଇଏ ହବ ସେ ହିସାବ ପତ୍ର ନାହିଁ। ତ ସେଥିପାଇଁ ମୁଁ ଆଗେ ସଞ୍ଚୟ ର ଖି ବାକୁ ପଡ଼ିବ ତାପରେ ଯାହାକୁ ଆଣିବ ତ ତାକୁ ମୁଁ ମେଣ୍ଟେନ କରି ରଖିଲା ଭଳିଆ ଯଦି କା ସବୁ ହେଲ ତ ନେଇକି ଆସିବ ନହେଲେନାଇ ସେ ଯୋଉ ଆଜିକାଲିକା ଯୋଉ ପିଲା ସବୁ ସିଏ ନେଇକି ଦାଣ୍ଡରେ ନଚେଇଦେବେ।
ସେଟା ତ ଠିକ କଥା ସେଟା ତ ଠିକ କିନ୍ତୁ ସବୁଆଡକୁ ସବୁ ଆଡକୁ ଦେଖିଲା ବେଳକୁ
ହଁ।
କଣ କରିବା ମତେ ଜଣେ କହିଥିଲା କହିଲା ବାହା ହବୁ ଜଣେ ମତେ କହିଥିଲା ମୁଁ ସେତେବେଳେ ଥିଲି ଚେନ୍ନାଇ ରେ। ବାହାହବୁ ତ ଏକୋଇଶି ବର୍ଷ ଭିତରେ ବାହାହେଇ ପଡିବୁ ସିଏ ଏକୋଇଶି ବର୍ଷରେ ବାହା ହେଇ ଥିଲା ହେଲା।
ଆଜ୍ଞା ଆଜ୍ଞା।
ଏତେ ଜଲ୍ଦୀ କାଇଁ ବାହା ହେଲୁ ସିଏ ମତେ ମତେ କହିଲା ଦେଖେ ମତେ ଏକୋଇଶି ବର୍ଷ।
ଆଜ୍ଞା।
ଯେତେବେଳେ ହେଇଥିଲା ବାହା ହେଲି। ମତେ ବର୍ତ୍ତମାନ ହେଲାଣି ତିରିଶ ବର୍ଷ ତିରିଶ ବର୍ଷ ବର୍ଷ ହେଲାଣି ମୋ ପୁଅ କୁ ହେଇଗଲାଣି ଆଠ ବର୍ଷ।
ଆଚ୍ଛା।
ତା ମାନେ ମୁଁ ଯେତବେଳେ ଚାଳିଶି ପଇଁଚାଳିଶ ବର୍ଷ ହେଇଥିବ ମୋ ପୁଅକୁ ହେତବେଳେ କୋଡିଏ ବାଇଶ ବର୍ଷ।
ସେଇ ସ ମାନେ ମୋ ସାଙ୍ଗ ତାଳ ଦେଇକି ସେ କାମ ରେ ଲାଗିଯିବ।
ହେଲା ମୁଁ ସେତେବେଳେ ଯବାନ ଥିବି କହିଲା ଭଳିଆ ଚାଳିଶ ପଇଁ ଚାଳିଶ ବର୍ଷରେ ମୋ ପୁଅ ସେତେବେଳକୁ ମୋ କାନ୍ଧକୁ ଛୁଇଁ ସାରିବଣି। ଆଉ ମୋର ସେତେବେଳକୁ ସିଏ କହିଲା ଭଳିଆ ଅଧା ରେସପନସିବିଲିଟି ନେଇଯିବ। କୋଡିଏ ବାଇଶ ବର୍ଷ ତ ଯାହାବି ହେନେ ଆମର କୋଡିଏ ବାଇଶ ତେଇଶି ବର୍ଷ ପରେ ଚାକିରି ବାକିରି ମିଳୁଛି ଯେତେ ଭଲ ପାଠ ପଢିଲେ ବି। ମିଳିଯିବ ନା ନାଇଁ ତେଇଶି ବର୍ଷ ପରେ?
ଶ୍ଚୟ ନିଶ୍ଚୟ।
ସେ ସେଇ କଥା କହିଲା କହିଲା ମୁଁ ଯବାନ ଥିବି ମୋ ପୁଅ ଆରମ୍ଭ ହବନି ରୋଜଗାର କରିବା ଆରମ୍ଭ କରିଦବଣି। ଆଉ ତୁ ଖଟୁ ଥୁବୁ ଖଟୁ ଥୁବୁ ତିରିସି ବ ରେ ବାହାହବୁ ତତେ ଯେତେବେଳେ ପଞ୍ଚାବନ ଖଣ୍ଡେ ହବ ତଳେ ହବ ଏତେବେଳେ ବଞ୍ଚିଥିବୁ କି ମରିଥିବୁ ଠିକ ନାହିଁ।
ହଁ ସେଇଟା ବି ଠିକ କଥା କାହିଁକି ନା ମାନେ ମଣିଷ ଆଜି ଦେଖ ଆଗରୁ ଯୋଉ ସବୁ ମଣିଷ ଥିଲେ ସେମାନେ ସବୁ ଅସ୍ଥି ଲବେ ସବୁ ଯକ ବଞ୍ଚୁଥିଲେ ଏବେକା ମଣିସତ ପଚାଶ କ୍ରସ କରରେ ବି ବହୁତ ମାନେ କାଠିକର ହେଇଯାଉଛି। ଯୋଉ ଭଳିଆ ରୋଗ ବୈରାଗ ଆସୁଛି ଏ ହଉଛି ଭଲ ଲୋକ ଥିବେ ସକାଳେ ଦେଖେଇଥିବ ସନ୍ଧ୍ୟା ବେଳକୁ ନଥିବେ।
ହଁ ଆଜି ଠୁ ଦଶ ପନ୍ଦର ବର୍ଷ ତଳେ ଲୋକ କହୁଥିଲେ ଗୋଟେ ମିନିମମ୍ ଏଜେ ଏ ଲୋକର ଷାଠିଏ ରୁ ସତୁରି ବର୍ଷ। କହୁଥିଲେ ସତୁରି କହୁଥିଲେ ଏବେ ସେଟା କମିକି ପଞ୍ଚାବନ ଷାଠିଏ ଭିତରେ ହେଇଗଲାଣି।
ପଞ୍ଚମ ଷାଠିଏ ପଚାଶ ପଇଁଚାଳିଶ ବି ହେଇଗଲାଣି।
ହଁ ପଚାଶ ପଞ୍ଚାବନ ହଁ ପଚାଶ ଭିତରେ ହେଇଗଲାଣି।
କାରଣ ଦେଖନ୍ତୁ ଆମର ଦେଖନ୍ତୁ ଯେ ତେ ଲୋକ ମାନେ ସାଧାରଣ ମରଣରେ ନ ମରୁଛନ୍ତି ହୃଦଘାତ, ଅ ବ୍ରେନଷ୍ଟୋକ। ଏଇ ସବୁ ତ ପାରଲିସିସ୍ ଏଇ ସବୁ ହେଇକି ଲୋକ ଅଧିକ ପଳଉଛନ୍ତି।
ଧୀରେ ଧୀରେ କଣ କହିଲ ଆମର ଏନଭାଇରମେଣ୍ଟ ଟା ପଲ୍ୟୁଟେଡ ହେଇଯାଉଛି।
ହଁ ହଁ ହଁ ତ ମହାପୁରୁଷ ବି ଲେଖିଛନ୍ତି ନା ମହାପୁରୁଷ ଯୋଉ ମ ଅର୍ଚ୍ଚନ୍ତ ଦାସ ଜାଣିଥି ମାଳିକା ଯେ ଲେଖିଛନ୍ତି ସେ ବି ଲେଖିଛନ୍ତି ଯେତେବେଳେ କଳି ଯୁଗର ଶେଷ ସମୟ ହବ ମଣିଷ ମାନଙ୍କର ଆୟୁ ହବ ବିଂଶ ରୁ ତିରିଶ ବରଷ। କଳିଯୁଗର ଆୟୁ ଶେଷ କୋଡିଏରୁ ତିରିଶ ବର୍ଷ ଭିତରେ ଲୋକମାନେ ମରିଯିବେ ତ ସେ ସମୟରେ ଜାଣିବ ଯେ କଳିଯୁଗର ଶେଷ ସମୟ ଆସିଗଲା।
ହଁ ଠିକ କଥା ଠିକ କଥା ଏଗୁଡା ସବୁ କହିଚନ୍ତି ଆଉ ମାନେ ମଣିଷର କଁ କହିଲ ହାଇଟ ଟା କମି କମି ବହୁତ ସବୁ ବାମନ ଭଳିଆ ହେଇଯିବେ ନାଇଁ କି। ସେ ସେଇଆ କୁ ଆଉ ଲେଖିଚନ୍ତି ନା?
ସେ ସବୁ ହବ ତାପରେ ପ୍ରକୃତି ବି ମାନେ ଠିକ୍ ସମୟରେ ସବୁ ଜିନିଷ ଦବନି। ଯେମିତି ଅଦିନରେ ନିମ କଢି ଅଦିନରେ ଆମ୍ବ ବଉଳ। ତ ସେ ସବୁ ବି ହଉଚି, ମାନେ ଆମ୍ବ ଗଛରେ ଇଏ ହେଇଚି ମାନେ ଆମ ଆମ ଘର କଥା ମୁଁ କହୁଚି ଆମ ବାଡିରେ ଗୋଟେ ଆମ୍ବ ଗଛ ଥିଲା। ସେଟା ବାର ମାସ ଆମ୍ବ ଗଛ ନୁହେଁ। ସେଇ ଉ ଆ ଶୀତ ଦିନରେ ଆମ୍ବ ବଉଳ ହୁଏ। ଖରା ଦିନରେ ତା ପାଚେ। ଆମ୍ବ ପାଚିକି ସରିଲା ପରେ ରଜ ପରେ ପରେ ବଉଳ ହେଇକି ଆମ୍ବ ଛୋଟ ଛୋଟ ବି ହେଇଥିଲା। ନିମକ୍ କଢ ବି ଅଦିନରେ ବି ହେଇଚି ମାନେ ଚୈତ୍ର ମାସରେ ମଧୁ ମାସରେ ମିନିମପଅ ତ୍ର ଖାଆନ୍ତି କଢ ହୁଏ ପତର ଝଡା ଦେଇଥିବା ପତ୍ର କଅଁଳେ କିନ୍ତୁ ଅଲଗା ଦିନରେ ବି ଅଷାଢ ମାସ ମାନର ଫଗୁଣ ଅ ଆ ବୈଶାଖ ମାସ ବୈଶାଖ ମାସ ନା ଫଗୁଣ ଅ ନା ମାଘ ମାସରେ ସେ ସେମତି ଅଲଗା ତା ପରେ ଠିକ୍ କାର୍ତ୍ତିକ ମାସରେ କୋଉ ଟାଇମ୍ ରେ ଗୋଟେ ଇଏ ହେଇଥିଲା, କଢ ହେଇଥିଲା, ଫୁଲ ହେଇଚି। ତ ସେ ସବୁ ବି ଆମେ ବି ଦେଖିଚୁ। ତ ସମୟ ଆସିଲାଣି ତାପରେ ଆଉ ପୁରୁଷ ପୁତ୍ର ପ୍ରସବ କରିବ। ପୁରୁଷ ପୁରୁଷ ସାଙ୍ଗରେ ମାନେ ଯୋଉ ଲେଖା ଇଏ ଅଛି। ତ ପୁରୁଷ ଛୁଆ ବି ହଉଚି। ହଁ ବହୁତ୍ ହେଇଗଲାଣି ମାନେ ଗମେଣ୍ଟ ତାକୁ ପୁରା ଆପ୍ରୁଭାଲ ବି କରିସାଇଲାଣି।
ସେଇଆ ପା କହୁଚି ଅଫିସିଆଲି ଏଟା ନିୟମ କାନୁନ ରେ ହେଇଗଲାଣି।
ହ ହ ହ। ତେଣୁ ମଣିଷ ମାନେ ପୁଅ ଝିଅ ପିଲା ପୁତ୍ର ଜନ୍ମ କରୁଥିଲେ ଏ ନା ପୁଅ ପିଲା ବି ପୁତ୍ର ଜନ୍ମ କଲେଣି। ଆଉ କଣ ଅଛି? ତେଣୁ ପ୍ରକୃତି ତାର ଆଉ ତ ନିୟମ ରେ ନାହିଁ। ତାର ଯେତେବେଳେ ଏସବୁ ଜିନିଷ ହବ, ସୃଷ୍ଟି ବିନାଶ ଆଉ। ବିନାଶ କାଳେ ବିପରୀତ ବୁଦ୍ଧି ଆଉ।
ଧୀରେ ଧୀରେ ଧୀରେ ଧୀରେ ସରଯିବ ଆଉ।
ଆଜ୍ଞା ଆଜ୍ଞା।
ଆଉ କିଛି ନାହିଁ। ମାନେ ଆକ୍ଚୁଆଲି କଳି ଯୁଗର ତାର ଏଜ୍ ଯେତିକି ଯେତେ ଏ ଯେତେ ପାପ ଇଏ ବଢ଼ିବ, ସେତେ ମାନେ କଳିଯୁଗର ଆୟୁଟା କମି କମିଯିବ।
ଆଜ୍ଞା ଆଜ୍ଞା ହଁ, ସେଇ ସବୁ ଜିନିଷରେ ଅଛି।
ହଁ, ତେଣୁକରି ସେଇ ଅନୁସାରେ ଦେଖିନେ ପାପ ବଢି ଚାଲିଚି।
ଆଜ୍ଞା।
ବଢି ଚାଲିଚି ଯେହେତୁ କଳି ଯୁଗର ଆୟୁ କମି କମି କମି କମି ଚାଲିଚି। ଆଉ କେତ ବର୍ଷ ସେଇ ତ ଆମେ କୋଡିଏ ତିରିଶ ବର୍ଷ ଭିତରେ ଦେଖୁଛନ୍ତି ଆମ ବେଳକୁ କଣ ଥିଲା ଯୁଗ ପରିବେଶ କଣ ଥିଲା? ଏବେ
କଣ ଥିଲା ବ?